ହଁ କୁହନ୍ତୁ? ହଁ କଣ କରୁଛନ୍ତି କଣ?
ହଁ ମୁଁ ଏଇଠି କାମ କରୁଥିଲି ଆଉ
ହୁଁ କଣ ଖାଇବା ସରିଗଲାଣି।
ହଁ ହଁ ହଁ ଖାଇବା ସରିଗଲାଣି ଏ ଟିକେ ପୋଛା ପୋଛି କରୁଥିଲି ଆଉ କାଲି ଗୁରୁବାର ନୁହଁକି। ହଁ ପୋଛାପୋଛି ଟିକେ କରୁଥିଲି ଆଉ ଆଉ ତମର
ହଁ ମୋର ଖାଇବା ସରିଲାଣି କରିନି କିଛି କାଲି ସକାଳୁ କରିବି ଆଉ
ଓହୋ ସକାଳେ କାମ କରିବ ନା ଆସୁ
ହଁ ସକାଳେ ବାସନ କୁସନ ମାରିଦେଇଛି ଖାଲି ଗ୍ୟାସ୍ ଟା ଅଛି ଯେ କାଲି ସକାଳୁ ପୋଛିଦେବି ଆଉ
ଆଜି ବହୁତ ଜୋରରେ ଗରମ ହଉଛି ଟିକେ ଭଲ ପାଗ ଦେଇଥିଲା। ଆଜି ବହୁତ୍ ଜୋରରେ ଗରମ ହଉଛି। ଏ ଦି ଦିନ ହେଲାଣି ଟିକେ ଭଲ ପାଗ ଦେଇଥିଲା।
ହଁ।
ଉଁ ହୁଁ ଆଉ କଣ ରୋଷେଇ କଲ?
ରୋଷେଇ କରିଥିଲି ସକାଳେ ଚିଙ୍ଗୁଡ଼ି ଘାଣ୍ଟ କରିଥିଲି। ଆଉ ଏଇନା ଭଜା ଭଜି ଟିକେ କରିଥିଲି ମିକ୍ସ ଭଜା କରିକ୍ ଖାଇଦେନୁ ଆଉ ଭାତ ସହିତ
ତିନି ଜଣ ମଣିଷ ତ ଆଉ ନା କି?
ହଁ ତିନି ଜଣ ମଣିଷ ତ ଆଉ
ହଁ।
ହଁ ତମର କଣ କରୁଥିଲ।
ଆମର ମୁଁ ସେ ଘରକୁ ଯା ଆଜି ଘରୁ ଆସିଥିଲି ତ ଘରକୁ ଯାଇଥିଲି। ଅ ମୁଁ ତ ଖାଇବିନି ମୁଁ ଟିକେ ଦହିବରା କିଣିକି ଆଣିଥିଲି ଇଟିଲି। ଶଶୁର ଶାଶୁ ତାଙ୍କର ଭର୍ତ୍ତା ଟିକେ ହେଇଥିଲା ଖାଇଲେ ଆଉ ପୁଅ ହଁ ସିଏ ଟିକେ କହିଲା ମୁଁ ପଖାଳ ଖାଇବି ବୋଲି ଆଉ ସିଏ ଟିକେ ପଖାଳ ଖାଇଲା। ଏମତି ଆଉ ଆଉ କିଛି ମୁଁ ଟିକେ ଦହିବରା ଆଉ ଟିକେ ସେଉ ଫେଉ ପକେଇ ଖାଇଦେଲି ଆଉ
ହଁ।
ଗରମରେ କାମ କଲା ଘରେ ଟିକେ ବସିଥିଲି କାମ ନଥିଲା ଏତେ ନା ବାପଘରକୁ ଯାଇଥିଲି। ଖାଲି ଟିକେ କାମ କଲା ବେଳକୁ
ଶାଶୁ ଘରେ କାମ ରହିବ, ବାପ ଘର ଟା ଶାଶୁଘର ଟା ଛାଡିବନି।
ହଁ କେ କେତେ ଦିନ କଲା ବେଳକୁ ପୁରା ନିଃଶ୍ୱାସ ବନ୍ଦ ହେଇଯାଇଛି କି ଝାଳ ଗରମ ନୁହେଁ କି? ଗରମରେ ତାପ ଯାହା ରହୁଥିଲା ଚବିଶ ଘଣ୍ଟା ଏସି ରୁମ ରେ ପଶିଯାଉଥିଲେ ବୁଝିପାରୁଚ କାମ ସଇଲେ ରୁମକୁ ଯିବ ନା?
ହଁ ଅଭ୍ୟାସ ହେଇଯିବ ଆଉ
ହଁ ଟିକେ କୋଡିଏ ପଚିଶ ଦିନ ରହିବେ ଏଇଖେଣିକା ତାର ଟିକେ ଲକଡାଉନ ହେଇଯାଇଛି ଆଉ ତାପରେ ପୁଣି ପଡିଯିବି ଆଉ ଅଲରେଡି ପଡିଗଲିଣି ହଁ। ପଡିଗଲିଣି ଟିକେ ହେଲେ ବି ବହୁତ ଏସ୍ସେସ ଆଜି ଗରମ ହଉଚି?
ହଁ ପୁଅ କଣ ଶୋଇପଇଲା।
କୁଆଡେ ବୁଲିବାକୁ ଯାଇଥିଲି ହଁ ପୁଅ ତାକୁ ସେ ଦିନ ଯାକ ଏପଟ ସେପଟ ହେଲା ତାପରେ ଟିକେ ଅଧିକ ବୁଲି ବୁଲି ଆଜି ଲାଷ୍ଟ ବୋଲି ବେଶି ନା ନାଟ କରୁଥିଲା ଦିହିପର ସାରା ଆଜି ଟିକେ ଜଲଦି ବ ଟାଏଡ ହେଇଛି ମୁ ତାକୁ କିଛି କହିଲି ତୁ ଯା ଖାଇ ସେ ଯୁ ମୁଁ ନ ସୋଇଲେ ଶୁଏନି ତ।
ହଁ।
ବାପ ତ ଏଠି ରୁହନ୍ତିନି। ସେ ମତେ ଅନାଏ ଆଜି ମତେ ମୁଁ କହିଲି ଅନା ନି ତୁ ଯା ଶୋଇପଡିବୁ।
ହ
ଆଉ ଶାଶୁ ଶଶୁର ତାଙ୍କ ରୁମକୁୁ ପଳେଇଲେଣି ତାକୁ ଶାଶୁ କହିଲେ ଯା ଶୋଇ ପଡିବୁ ଟିକେ ତୋ ମାମା ଡେରିି କାମ
ହଁ ହଉ ଆଉ।
ଆଉ ତମ ପୁଅ ଶୋଇପଇଲାଣି?
ନା ସେ ଶୋଇନି ଏଇଠି ବୁଲୁଛି।
ଛୁଆ ଛୁଆ ତମେ ଶୋଇନଥିବ ଜମ ଶୋଇପଡିବ ଛୁଆ ଅନେଇକିଥିବେ।
ଅନେଇକିଥିବେ ବା।
ଚବିଶ ଜଣା ତାଙ୍କର ମୋବାଇଲି ଦରକାର।
ହଁ ମୋବାଇଲ କିଛି ନା କିଛି ଘରେ କାରନାମା କରୁଥିବେ।
ଓ କାମ ଲଗେଇବା ପୁରା। ସିଏ ପୁରା ପୋକ କାମ ନଥିଲା ଟେ ସେ ପିଲାମାନେ କାମ ଲଗେଇଵେ।
ହ ହଉ ଆଉ କଣ ପିଠା ପିଠା କଣ ବନାନ୍ତି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଶୁଭୁନି କିଛି ହ୍ୟାଲୋ। ହ୍ୟାଲୋ କୁଆଡେ ଗଲ ନେଟୱାର୍କ ପାଉନି ନା କଣ? ହ୍ୟାଲୋ।